ହଁ କୁଅ।
ହ୍ୟାଲୋ?
ହଁ କୁହ ଏଇ ବହିକିନିଆ ବିଛନା ଝାଡୁ ଵସିଥିନି ଆଉ।
ଓୁଁ ହୁଁ ଆଉ କଣ ଡେରିରେ ବିଛଣା କମାଇ ଛାଡୁଛନ୍ତି?
ଏଇ ଏ ସକାଳେ ଝାରିଥିନି ପୁଣି ଦିତୀୟ ଥର ଝାଡ଼ିଥିଲି। ଛୁ -ଛୁଆ ରହୁଛନ୍ତି ନା ଘରେ।
ଆଜ୍ଞା ଆମର ଛୁଆ ପିଲା ଅଛନ୍ତି ଛୋଟ ଛୁଆ?
ହଁ ପୁଅଟେ ଝିଅଟେ।
ହୁଁ ହୁଁ।
ଝିଅଟା ପଡୁଛି ପାଟ ଯାଜପୁରରେ ପୁଅଟା ପଡୁଛି ଏଇଠି ଆଉ
ଆଉ ଆପଣ କଣ ଖାଇବା ବନେଇଛନ୍ତି ସକାଳୁ ନାଉ ଖାଇବା ବନେଇ ନା
ହଁ ବନେଇଥିଲି ସ କଦଳୀ ଆଉ ପଣଷ ମଜି ବାଇଗନ ଭେଣ୍ଡି ତାକୁ ପଥମେ ଭାଜି ଥିଲି ତାପରେ ବାଇଗନ ପଡା ଆ ଆଳୁ ସିଜା ବିଲାତି ଆଉ ଚା ଆମ୍ବ କରିଥିଲି ଖାଇଥିଲି ଆଉ।
ଆଜ୍ଞା ଆଉ। ସମସ୍ତେ ଖାଇ ପିଇ ସାଇିଲେଣି?
ହଁ ବାପା ବୋଉ ସମସ୍ତେ ସାଇଲେଣି ବୋଉ ଖାଇନାହାନ୍ତି ବାପା ଖାଇ ସାରିଲେଣି। ଖାଇସାରିଲେନି ଆଉ।
ହଁ ଆଉ। ଆପଣ ପୁଅ ଝିଅ ସ୍କୁଲ ଯାଇ ସାରିଲେଣି?
ହଁ ସିଏ ସାଢ଼େ ପାଞ୍ଚଟାରେ ଗଲା ଆସିବ ସାରେ ଦଶଟାରେ। କୁହ ଝିଅ ଅ ଗଲା ଦଶଟାରେ ଆସିବ ଚାରିଟାରେ ଆଉ। ଯିଅ ତ ଏଠି ରହୁନେଇ ଆଉ।
ସେ କୋଉଠି ରହୁଛନ୍ତି?
ସେ ଯାଜପୁରରେ ରହୁଛି ଝିଅ।
ଯାଜପୁରରେ କଣ ହଷ୍ଟେଲ ରେ ରହୁଛନ୍ତି ନା କଣ କେମତି?
ମାମୁଘରେ।
ମାମୁଁ ଘରେ କାହିଁକି ମାମୁଁ ଘରେ କାହିଁକି ରହିଲେ?
ସେ ଏଇଠି ହଁ ମାମୁଁଘର ପାଖରେ ପା।
ହୁଁ ହୁଁ।
ତାଙ୍କର କଉ କ୍ଲାସ ହେଲା?
ଅଷ୍ଟମ ହେଲା।
ହୁଁ ହୁଁ ଆଜ୍ଞା। ଆଉ ସେ ଆଉ ଦି ବର୍ଷ ପରେ ଟେନ୍ଥ ପରୀକ୍ଷା ଦେବେ ଆଉ।
ତା
ହୁଁ।
ହଁ ଭୁବନେ ଭଲ ଜ ଭଲ। ଆ କାଲି ମେଜ
ଆଜ୍ଞା ବର୍ ବର୍ଷା ପ୍ରବଳ ହେଇଚି। କାଲି ପାଁଶଟା ବେ ପାଁଶ ହଁ ଲାଇନ୍ ଟା ଦେଇଦେଲେ କିନ୍ତୁ ଆ ଠଟା ଏଳୁକୁ ପ୍ରବଳ ବର୍ଷା ହେଇଚି ଏପଟେ।
ହଁ।
ଲାଇନି ଆସିଲା ଆଠଟାରେ। ଆମର ଗୋଟେ ରିପସେନ୍ ପାର୍ଟି ଥିଲା ଏଠି ଆମ ଘର ପାଖରେ। ତାଙ୍କର ଭୋଜି ହେଇଥିଲା କେତେ ଆମର ସବୁ ପୁଅ ପିଲାମାନେ ଯାଆନ୍ତି ଲେଡି଼ଜ କେହି ଯାଆନ୍ତିନେଇ ତାଙ୍କର ଭା ଘର ପାଖରେ କିନ୍ତୁ ଜେନା ଘର ବୋଲି ଆମର କେହି ଯାଉନା ଆମର ଜେନାମଣି ହଁ ଆଉ ଛେଡ଼ୁ ତାଙ୍କ ପା ତାଙ୍କ ଭୋଜିରେ ସବୁ ଛୁଆ ପିଲା ଯାଇଥିଲେ ଆମର। ତାଙ୍କ ଡାଲି ହାଣ୍ଡିରେ ପାଣି ପଶିଗଲା। ସବୁ ଲୋକ ମାନେ ଆମ ପୁଅ ଝିଅ ଯାଇଥିଲେ କହିଲେ ମାମା ତାଙ୍କ ଡାଲିରେ ପାଣି ପଶିଗଲା। ଶୁଖିଲା ମାଛ ଫ୍ରାଏ ଶୁଖିଲା ଚିକେନ କଷା ଆଉ ଶୁଖିଲା ତ ସବୁ ଛେଞ୍ଚଡ଼ା ଶୁଖିଲା ପୋଟଳ କର୍ମା ସବୁ ତ ଛ ଶୁକିଲା ଆଉ ଦହିବରା ଆଉ ସେଇ ରାଇସ୍ କରିଥିଲେ। ଖଟା ଆଉ ପାସେ ପାମ୍ପଡ଼। ଆଉ ଗୁପଚୁପ୍ ବାଲା ଆସିଥିଲା ସବୁ ଷ୍ଟାଟର୍ କରିଥିଲେ। ତାଲେ ପା କିନ୍ତୁ ରା ମିଲ୍ ଆଇଟ ଓପରେ ମେନ୍ ଡାଲି ଡାଲିଟା ନାହିଁ ସେ ପାଣିଆ ଜିନିଷଟା ନାହିଁ ଆଉ ସବୁ ଶୁଖିଲା ଜିନିଷ ଅଛି ଆଉ କଣ ହେଇଚି ତାଙ୍କର କଁ ଡା ଲି କରିନାହାନ୍ତି ନାଇଁ ତାଙ୍କର ଡାଲି କରିଥିଲେ ତାଙ୍କ ଡାଲି ହାଣ୍ଡିରେ ପାଣି ପଶିଯାଇଚି ତାଙ୍କର ପୁଣି ଆଉଥରେ ଡାଲି ବସଉଚନ୍ତି।
ହ
ଆଉ ଥରେ ବସେଇଲେ ଲୋକ ଆଉ ବସିଥିବେ? ସେ ତାଙ୍କ ସବୁ ଯାହା ଶୁଖିଲା ମୁକିଲା ଖାଇଦେଇକି ଯିଏ ଯେମତି ରାତି ଅଧେ ପଳେଇବେ ନା ପୁଅ ତାର ଆଇସ୍କ୍ରିମ୍ ଧରିକି ଘରୁକୁ ଦିଟା ଆସିଥିଲା ଖାଇ ଖାଇକା ଆମ ଘର ପାଖରେ ତ ପୁରା।
ହଁ।
ସେ ତ ଧରିକି ଆସିଲା। ତାଙ୍କ ଅପା ଥିଲେ ସେ ତାଙ୍କୁ ଦେଲେ ଆ ମତେ ଦେଲେ ମୁଁ କହିଲି ବଲା ସିଅ ତମେ ଖାଇନ? ନାଁ ଆମେ ଖାଇକି ଆସଚୁ ଧରିକି ଆସଚୁ ମାମା ନାଇକି। ଉଁ ଅପା ନାଗି ମୁଁ ଅଇଲି ମା ଏତେ ବର୍ଷା ଛୁଆ କିନ୍ତୁ ଧରିକି ଆଉଚନ୍ତି ଖାଇକି ଆଇଚନ୍ତି ଗୋଟେ ତାଙ୍କର କିଛି ବାଗ ଶାଗ ନଥିଲା ଆଉ। ଏ ବର୍ଷା ଯୋଉ ଆଠ ଚାରି ଘଣ୍ଟା ଖଣ୍ଟେ ବର୍ଷା ହେଲା ଏପଟେ। ଘଡ଼ଘଡ଼ି ଚଡ଼ଚଡ଼ି ବର୍ଷା
ହଁ।
ଆ ଭୋଜିଟାରେ କିିନି କେମିତି ଲୋକ ବାହାଘର ଭୋଜି ରିପସେନ ଭୋଜି କରିବେ? ଏମିତି ଭାରି ପ୍ରୋବ୍ଲେମ ହେଲା। ସେମତି ଯାହା ଯେମତି ଚଳିଗଲେ ଏଇଆ ତାପରେ ତ ବର୍ଷ ଛାଡ଼ିଲା ଲୋକ ଗଲେ। ଧୀରେ ଧୀରେ ବନ୍ଧୁବାନ୍ଧବ ବି ବୋହୁତ କ ମେନ୍ ଟାଇମଟା ସନ୍ଧ୍ୟା ସାତଟା ସାଢ଼େ ସାତଟା। ଆଉ କିଏ ଆଟେଣ୍ଡ୍ କରିପାରିବ? କେହି ଆଟେନ୍ କରିପାରିବେ ତାପରେ ଠିକ ବର୍ଷା ଛାଡ଼ିଲା ପରେ ଯେ ଦୂର ଦୂରାନ୍ତ ଲୋକ ଯାହା ଯେମତି ଆଇଲେ।
ତାଙ୍କ ଶଶୁର ଘର ସବୁ ଆସିଲେ ଏଁ ତାଙ୍କ ଭୋଜି ଭା ତ ସବୁ ହେଲା ଗାଁ ସାରା ସବୁ ଗଲେ ଯିଏ ଯେମିତି ଡା ତିହିଲା ଆମର ପାଖରେ ବୋଲି ଆମ ସମସ୍ତେ ଯାଆନ୍ତି କିନ୍ତୁ ଲେଡିଜ୍ କେହି ଯାଆନ୍ତିନି।
ହୁଁ।
ସମସ୍ତେ ଯାଇକି ଖାଇ ପିଇକି ଆସିଲେ ଆଉ ରୋଷେଇ ଫୋଷେଇ ଆମର କଲୁନୁ ସେ ଦିନରେ ଯୋଉ ମଟନ୍ ଥିଲା ଚିକେନ୍ ଥିଲା ସେଇଆକୁ ଆମେ କହିଲୁ ଖାଇଦା ବାପା କହିଲେ ନାଇଁ ମୁଁ ଆଉ କି ଛି ଖାଇବିନି ମୋ ପେଟ କୁଆଡ଼େ କଣ ହବ ମୁଁ ଖାଇବିନି। ମୁଁ କହିଲି ହଉ ତାହେନେ ତମେ ଯଦି ନ ଖାଇବନି ମୁଁ ଖାଇବିନି ଆମେ ସେଇ ସାଲାଡ ଫାଲାଡ଼ ଯାହା ଥିଲା ସା ଦିନ ଆଇଟମ ସେଇରା ଖାଲି ତରକାରୀ ପତ୍ର ଖାଇଦେଲୁ ବାବା ତାଙ୍କର ସେଇରା ଖାଇଲେ ସେଇ ମଟନ ଝୋଳ, ଚିକେନେ ଝୋଳ, ଚିକେନ ଟିକେ ମଟନ ଟିକେ ତାଙ୍କର ଖାଇଦେଲେ ତାହେଲେ ମତେ ଟିକେ ଏଇଠି ଖାଇଦେବି ହେଟି ଯିବିନି ଆଉ। ସିଏ ଆଉ ଗଲେନି, ଆମେ ଆମର ଆଉ ଯେତିକି ଥିଲୁ ଖାଇ ଖୁଆ ଦେଲୁ ସେ ଛୁଆ ପିଲା ତ ଯାଇଥିଲେ ସିଆଡେ ସମସ୍ତେ
ହଁ।
ଆମେ ନଣନ୍ଦ ଭାଉଜ ସେମିତି ଖାଇଦେଲୁ, ଖାଇକିନା ଟାଇମ୍ ରେ ମୁଁ କହିଲି କହିଲେ ନାଇଁ ମୋ ଦେହ କଣ ହବ ମୁଁ କଣ ପାଇବି ସେ ଆଇସ୍କ୍ରିମଟା ଖାଇଲିଣି ପୁଅ ଆଣିଥିଲା ଝିଅ ଆଣିଥିଲା ଗୋଟେ କପ ରେ କପେ ଖିରି, ମୁଁ ହେଇରା ଖାଇଲିଣି ମୁଁ ଆଉ ଖାଇବନି। ପୁରା ସେମିତି। ଆମେ ସମସ୍ତେ ସେମିତି ଶୋଇଲୁ ଆଉ ଖାଇଲୁନି ହେଇ ସେ ତାପରେ ପିଲା ସବୁ ଜିନିଷ ଘରେ ଖାଇବା ଜିନିଷ ସିଏତ ଯେତିକି ବାବାଙ୍କୁ ଦେଲି ସିଏ ତାଙ୍କର ଅପା ଖାଆନ୍ତୁ ଯିଏ ଖାଇଲେ ଆଉ କିଏ ଖାଇଲେନି। ଆଉ ସମସ୍ତେ ଖାଇଥିଲେ ଆଉ କିଏ ଖାଇବେ? ଆଉ କାଲି ଚାରିଟା ବେଳେ ମଟନ ଖାଇଲା ବେଳକୁ ତିନିଟା ବାଜିିଲା ସାଢେ ତିନିଟା କଧୁରୀ ଖାଇଲା ମାତ୍ର। ଆଉ କିଏ ହେଇରାକ ଖାଇବ?
ତମେ ଏଇ ଜିନଷ ଗୁଡା ଖାଇନେ ହଜମ ହବନି।
ଆମର ଗରିଷ୍ଠ ଖାଦ୍ୟ ଖାଇ ହବନି ତାପରେ, ଆମର ଆଉ କେହି ଖାଇଲେନେଇ। ରାତିରେ ଦିନରେ ମଟନ ଖାଇଲେ ରାତିରେ ଆଉ କିଛି ଖାଇହବନି। ଯାହା ଅଳ୍ପ ଟିକେ ଟିକେ ହାଲକା ଖାଇବ। ଅପା କହିଲେ ନାଇଁ ନାଇଁ ତୁ ଜାଣିନୁ, ମୋ ଦେହ ବିଗିଡି ଯିବ ମୁଁ ହେରା ପାର ହେଇପାରିବ ଯଦି ତୁ ତୋର ଖାଇବୁ ଯଦି ଖା। ମୁଁ କହିଲି ନା ମୁଁ ସେ ଖିରି ଫିରି ଟିକେ ଯାହା ଏଣୁ ସେଣୁ ଟିକେ ଖାଇଦେବି ମୁଁ ଖାଇବି ବିଲି, ତାପରେ ଭାତ ସବୁ ପଖାଳି ଦେଲି ସକାଳୁ ଉଠିକି କହିଲି କଣ କରେ ଗାଧେଇକି ଆସିକି ଅପା ତାଙ୍କର ଗାଧେଇକି ଆଇଲେ, ଇଏ ଗାଧେଇକି ଆଇଲେ ତାପରେ ଆମେ ଭଜା କଲି ତାପରେ ଛତୁ ଆଣିଥିଲେ ତାକୁ ଭାଜିଲି। ତାପରେ ଅପା ଯାଇକିନା ଛାତ ଉପରୁ ଶାଗ ଆଣିଲେ ତାକୁ ଯୋଉ ପକେଇକି ମୁଗ ଯାଇ ପକେଇକି ଭାଜିଲି। ତାପରେ ଟମାଟୋ, ବାଇଗଣ, ବଡି ସବୁ ଛେ ସି ତାକୁ ଚେଲରରେ ଛାଣିଲି ଆଜି ଦେବସ୍ନାନ ପୂର୍ଣ୍ଣିମା ବୋଲି ଆମର କିଛି ଯୋଉ ହବନି ତ ପୋଡ଼ାପୋଡ଼ି ଆଇଟମ ଖାଲି ଯାହା ଛଣା ଛଣି ହେଲା। ତାପରେ ସମସ୍ତେ ଖାଇଲେ ପ ଖାଳ, ସେ ଆଜି କଲେ ଗଲେ ତାଙ୍କ ବଡ ମା ଘରକୁ ତାଙ୍କ ଦାଦାଙ୍କ ଘରକୁ ପୁଅ ବି ହେଇଛି ସିଆଡେ ତାଙ୍କ ଯୋଉ ଦାଦା ଘରକୁ, ସାଇକେଲରେ ପଳେଇଲା ମୁଁ କହିଲି ଯାଇ ତୋଟାରେ ଠିଆ ହେଲି ସିଏ ତାର ପଳେଇଲା। ଏମିତି ସମସ୍ତେ ଧୀରେ ଧୀରେ ଗଲେ ଜେଝା ବାଟରେ ଜେଝା, ଏଇ ପାଖରେ ତ ସେଇଥିପାଇଁ। ନହଁ। ଆମ ନଣନ୍ଦ ପଳେଇଥାନ୍ତେ ସେ ତାଙ୍କର ବନ୍ଧୁବାନ୍ଧବ ଯୋଉ ଆସିବାର ଥିଲା ତ ସେଇଥିପାଇଁ ଆଉ ଗଲେନି। ତାଙ୍କ ଆଉ ଏମିତି କଥା ଆଉ ସମସ୍ତେ ଭଲ ଅଛନ୍ତି ଆଉ। ଆପଣଙ୍କର?
ଆମର ସମସ୍ତେ ଭଲ ଅଛନ୍ତି।
ଏତେ ହେଲାଣି ନା ନାଇଁ?
ହଁ ଲଞ୍ଚ ପାଇଁ କରିଚି ଉଁ ହରଡ଼ ଡ଼ାଲି ପୁଅ ଖାଇବ ବୋଲି ଖଟା ମିଠା ଦେଇକି ଆଜିକା ଅରୁଆ ପଠେଇଚି ସିଏ ଅରୁଆ ତାର ଫେବରାଇଟ ଜିନିଷ। ଅରୁଆ ଆଉ ତ ଅଛି ମିଲମିକର ଚିଲି ଟିକେ
ଆଜ୍ଞା।
ପିଆଜ ପଡିବନି ତାର ପିଆଜ ଖାଇବନି, ଟମାଟର ସସ୍ ସୋୟା ସସ୍ ପକେଇକି କରିଚି ଆଉ କହିଲା ମାମା ମୋ ପାଇଁ ଆଉ ଚିକେ କଣ ପାମ୍ପଡ ଦିଟା ସରି ଛାଣି ଦେଇଚି
ହୁଁ।
ସିଏ ତ ଖାଇ ଦେଇକି ପଳେଇଲେ ଡୁଇଟି ମୋର ଖାଇ ଦେଇକିଣି ବା। ଧନ ଆଇଲେ ତାର ଧନ ଦିଟା ଖାଇବ। ବାପା ଖାଇ ସାଇଲେଣି ବୋଉ ଖାଇବେ ଆଉ।
ଆଜ୍ଞା।
ହୁଁ।
ଗରମ ଖାଆନ୍ତି ଖରାବେଳେ।
ହଁ ଗରମ ଦିଟା ଖାଇମୁ ଆଜି ସୋମବାର ପା ଅରୁଆ ଖାଇମୁ।
ଆଜ୍ଞା। ହେଲେ କଣ କି? ଆପଣଙ୍କର ସୋମବାର କଣ ପାଇଁ ଅରୁଆ ଖାଆନ୍ତି ନା ସବୁ ଖବର।
ନା ମୋର ସବୁ ସୋମବାର ସଏ।
ହୁଁ ଆଜ୍ଞା।
ସବୁ ସୋମବାରେ। ଆମର ଅରୁଆ ହେନେ ଆମର। ଭଲ ଉଷୁନା ଏତେ ବିଜ ନା ଅରୁଆ ହେନେ ଆମର ଘରେ ପାମ୍ପ ଦେଖିବ ଆହୁରି ଭଲ।
ଏନ୍ତୁ। ଲେମ୍ବୁ କାକୁଡ଼ି ଅରୁଆରୁ ତାପରେ ଦହି ହୁଁ।
ଆଉ ଦହି ଆମେ ଖଉନୁ ଦହି ଖାଇନେ ମୁଁ ଫୁଲିଜିମୁ ଦେ ବନି ମୋ ଦିହରେ ଯିବନି।
ହଁ ପରା ବାହା ଇସନ ଫୁଲିଆ ଅଛି କି ଆପଣଙ୍କର?
ହଁ ମୋର ଈଶନ ଫୁଲିଆ ଅଛି। ମୋ ଦିହରେ ଦହି ଯିବନି ମୋ ପୁଅ ଦିହରେ ଦହି ଯିବନି।
ହୁଁ ହୁଁ। ସେ ଛୋଟ ପିଲା ବି ଦହି ଭଲ ପାଏନି।
ନା ତାର ଦହି ଭଲ ପାଏନି ମୋ ଝିଅ ଖାଇବନି ଦହି। କାଲି ଚିକେନ ଟିକେ ଚ ଥିନି ଚିକେନ କରିଥିନି ଯାହା ହାଲ ମାଟି ହାଣ୍ଡି ରେ ଚିକେନ କିଲେ କରିଥିନୀ। ନା ମାମା ମୋ ପାଇଁ। ପାଣି ଦବ ନାହିଁ ମୋତେ ମାରୁ ମୁଁ କହିଲି ଦେଖିକି ଦେଇଦେମି। ଆଉ ପାଣି ଦେଇକି ଝୋଳ ଟିକେ ତ। ଗରମଭାତ ଟା କଣ ମିଠା ହେଇଯାଏ ମି। ତାକୁ ଏମିତି ଧଇଲା ଚିପୁଡ଼ି ଦେଲା ଚିପୁଡ଼ି ଦେଇକି ଥାଳି ପାଖରେ ଥୋଇଦେଲା। ଥୋଇଦେଇକି ଆସିକି ଶୋଇ ପଇଲା ମୁଁ କହିନି ବାବୁନୁ ଙ୍କ ଖାଇନୁ। ମୋ ଖାଇଆ ଶଇଲା ତୁ କାହିଁ ପାନି ମିଶେଇଲୁ କି। ମୁଁ କହିନି ମା ଏମିତିଆ ଛୁଆ।
ସେ କଷା ଭଲ ପାଆନ୍ତି ତାଙ୍କ ନାଇକି ରଖି ଦେଇଥାନ୍ତି ଶୁଖିଲା।
ସେ ଛାରି ପାଖେରେ ଖାଇଦେଲା ତାପରେ ଭୋକ ହଉନି ଟିଉସନ୍ ଆଇଲା। ସାଢେ ଆଠଟାରେ ତିନିଟା ଟିଉସନ ହେଲା ବେଳୁ ତାକୁ ବହୁତ ଭୋଟ। ଆଉ ଛା ରା। ତାର ଆଇଲା ମୁଁ କହିନି ବାବୁ ଟିକେ ଖାଇଦେ ଆଉ ଟିକେ ଝୋର ତ ଦେମି ଖାଇବ ହଁ ମାଇଲା। ମତେ ଯେବେ କହିଲା ନା ମାମା ଝୋଲ ଦବନା ମତେ ଦିଅ ମୁଁ ରଖିଦେଇଥାନ୍ତି। ତାକୁ କହିଲା ସେରା ତା ବାପା ପାପା ସାଙ୍ଗରେ ଖାଉଚି ଏମିତି ଚିପୁଡ଼ି ଦେଲା ପି ଦେଲା ତା ବାପା ଅନେଇଛନ୍ତି।
ହଁ ହଉ ତାହେଲେ ହଉ ତାହେଲେ ରଖୁଛି।
ଆଉ ସେଇଥିପାଇଁ ଆ ହଉ ହଉ ଲୋଉଚି।